ହାଲୋ।
ହାଲୋ।
ହାଲୋ। ହାଲୋ।
ହାଲୋ।
ହଁ ଦିଦି କୁହ।
ଆଉ କଣ କରୁଛ?
କଁ କହିଲ?
ମୁଁ କହିଲି କଣ କରୁଚ?
ଏଇଠି ବସିଚି ଆଉ। ଯାଇଥିଲି ଇଣ୍ଟିମେସନ୍ ଲେଟର୍ ଭାର କରିବା ପାଇଁ ପ୍ଲସ୍ ଥ୍ରୀ ପାଇଁ ଯେ ପ୍ରା ଆସିକି ଏଇଠି ବସିଚି ଆଉ। ଯେ ତମେ କଣ ଅନର୍ସ ନେଇଥିଲ ଯୋଉ ପ୍ଲସ୍ ଥ୍ରୀରେ?
ପଲଟିକାଲ୍ ସା
ଉୁଁ ହୁଁ ତାପରେ କଣ ତାପରେ ତମର ମାନେ ସେଇ ବାଜାଜ୍ ରେ ଜଁ ଯୋଉ କଁ ଜବ୍ ହେଇଗଲା ନାଁ ନାଁ କଣ?
ଶୁବୁନି ତମ କଥା।
ଇଲା
କଁ କହିଲ?
ମୁଁ ଅଇଲି ଶୁବିଲା?
ହଁ ଶୁବୁଚି ଏବେ।
ଇଏ ଯୋଉ ଇଏ ଟା ତ କୋଉଥିଲି କି ମୁଁ ଏନା ପ ତମ ଫୋନ୍ ରେ କଣ କଣ ମାଇକ୍ ଫାଇକି ବାଜୁଚି ନାଁ ସେଇଭଳିଆ ଗୀତ ବାଜୁ
ହାଲୋ। ହାଲୋ। ହାଲୋ।
କୁହ। ଦିଦି କୁହ।